ଶୁଭ
ହୁଁ କହ କଣ କରୁଛୁ?
ଘରେ ହିଁ ତମେ ଦିଦି କିଏ କହିଲ?
ମୁଁ ଯୋଉ ଏଁ ଜଗନ ଅଛୁ କୁ ଜାଣିଚୁ?
ଅଛୁ ହଁ ଅଛୁ ଅଛୁ ଜାଣିଲି।
ହଁ ତାରି ଭଉଣୀ। ଏଇ ଯୋଉ ପିଙ୍କି ଭାଉଜ ଘର ଗୋଟାଏ ଘର ଛାଡିକି ଆମ ଘର।
ପୂଜା ଦେଇଙ୍କ ସାଙ୍ଗ ତ ଯୋଉ ଅହ ମୁ ଜାଣିଲି। ତ କଥା କଣ ହବାର ଅଛି
ତୁ ଏପନ୍ତ କଥା ହେଇନୁ?
ନା ମୁଁ ହେଇନି କେବେ।
କଥା ହେଇଚି କଣ ଖାଇଚୁ କଣ ପିଇଚୁ ଆଉ ଯୋଉ ପର୍ବପର୍ବାଣୀ ଏ ତାପରେ ଉଁ ଯୁଆଡେ ଧର ବୁଲିଆକୁ ଯାଇଥିବୁ ହେଲା
ହଁ।
ତା ବିଷୟରେ ଏଇ ସବୁ କଥା ହବୁ।
ତ ତମେ କିଛି କୁହ ଦେନ୍ ମୁଁ କିଛି ରିପ୍ଲାଏ କରିବି ଉ।
ହଁ ମୁଁ ଆଜି ଖାଇଥିଲୁ କଣ?
ଖାଇଥିଲି ଏବେ ଭାତ ଡାଲି ଭ ଜା ଶାଗ ଆମ୍ବ ବଡ଼୍ ଚୁରା ଏଇସବୁ।
ଆ ଦେହ ଭଲ ଅଛି?
ଅ ହଁ ଠିକ୍ ଠାକ୍ ତମେ କଣ ଯାଇଥିଲ?
ହୁଁ। ମୁଁ ଖାଇନି ଖାଇବି ଏବେ ଉ। ଆଉ ଘରେ କଣ କରୁଚନ୍ତି ସମସ୍ତେ?
ଘରେ ମମି କାମ କରୁଛି ମୋ ରୋଷେଇ ବଗଲା ବାକି ଏଇ ସବୁ ଆଉ।
ହ ଆଉ
ତତେ
ଆଉ ଆଗୁକୁ ଯୋଉ ରଥଯାତ୍ରା ଆ ପର୍ବ ଆସୁଚି ତା ବିଷୟରେ କିଛି କ
ପର୍ବ ଆଗୁ ଯୋଉଟା ଆସୁଛି ଆ ଓଢ ଫୁଟୁ ବଡ କହିପାରିଆ ମାନେ ରଥ ଯୋ ପର୍ବ ସେଟାକୁ କହିପାରିଆ।
ହୁଁ।
ଦେନ୍
ହ
ମହାପ୍ରଭୁ ଭା ମହାପ୍ରଭୁ ଗୁଣ୍ଡିଚା ଦିନ ବାହାରିବେ।
ପୁରୀ ବୁଲିବାକୁ ଯିବୁ ହଁ।
ପୀ ହ ଯିବା ତ।
। ହୁଁ। ଆଉ ପଢା ପଢି କଣ କରୁଛୁ?
ଏବେ ଭୁବନେଶ୍ୱର।
ଭୁବନେଶ୍ୱରରେ ଅଛୁ।
ହଁ ଏବେ ଘରେ ଅଛି ଭୁବନେଶ୍ଵରରେ ପଢା ପଢି କରୁଛି।
କଣ ପଢୁଛୁ?
ରୁହ ମୁଁ ତୁମକୁ ଏବେ କହୁଛି ଟୋଟାଲି ରଥଯାତ୍ରା ବିଷୟରେ ଆଉ।
ହଁ କହ।
ପଢଛିଡେଲି ଗୋଟେ ଜିନିଷ ସବୁ। ରଥଯାତ୍ରା ହଉଛି ଓଡିଶାର ସବୁଠୁ ବଡ ଆଉ ବିଶ୍ୱ ପ୍ରସିଦ୍ଧ ପର୍ବ ଏଟା ଆମେ ଜାଣିଛେ। ଯୋଉଟା କି ଆମେ ଜଗରତ ଟେମ୍ପୁଲରେ ପାଳନ କରାଯାଏ ପ୍ରତିବର୍ଷ ଆଷାଢ ଶୁକ୍ଳ ତୀ ଦ୍ିତୀୟ ତିଥିରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ନିଜ ନିଜ ରଥରେ ବସି ଗୁଣ୍ଡିଚା ଟେମ୍ପଲ କୁ ଯାତ୍ରା କରନ୍ତି। ।
ହୁଁ।
ରଥଯାତ୍ରାରେ ଆମେ ଇତିହାସ ଦେଖିବା। ବହୁତ ଶହ ଶହ ବର୍ଷ ପୁରୁଣା। ପୁରାଣ ପ୍ରଭୁ ଜଗନ୍ନାଥ ପ୍ରତିବର୍ଷ ତାଙ୍କ ମାଉସୀ ଘର ଗୁଣ୍ଡିଚା ମନ୍ଦିର ଦର୍ଶନ ପାଇଁ ଯାଆନ୍ତି। ଏହି ପର୍ବ ଭ ଅତି ସମାନତା ଆଉ ମାନବ ସେବାର ପ୍ରତୀକ ଆଉ ର ରଥଯାତ୍ରାରେ ତିନିଟା ରଥ ଥାଏ ନନ୍ଦିଘୋଷ ଯୋଉଟା ହଉଛି ପ୍ରଭୁ ଜଗନ୍ନାଥଙ୍କ ରଥ। ତାପରେ ହଉଛି ତାଳଧ୍ୱଜ ଯୋଉଟା ହେଉଛି ପ୍ରଭୁ ମହାପ୍ରଭୁ ବଳଭଦ୍ରଙ୍କ ରଥ। ତାପରେ ଆସି ଯାଉଛି ଦର ଦପଦଳନ ବା ତାକୁ ଆମେ କହୁଛୁ ଦେବଦଳନ ଯୋଉଟା କିି ଦେବୀ ସୁଭଦ୍ରାଙ୍କ ରଥ।
ହଁ।
ନନ୍ଦିଘୋଷ ରେ ଷୋଳଟା ଚକ ଥାଏ ଆଉ ବଳଭଦ୍ରଙ୍କ ରଥରେ ଚଉଦ ଟା ଚକ ଥାଏ ଦର୍ପ ଦଳର ଯୋଉଟା କି ମା ସୁଭଦ୍ରାଙ୍କର ସେ ଏଥିରେ ବାର ବାରଟି ଚକ ଥାଏ ଆଉ ନନ୍ଦିଘୋଷରଥରୁ ଉଚ୍ଚତା କହିପାରିବା ପଇଚାଳିଶ ଫୁଟ ଆଉ ନଦ୍ଧିଘସ ର ରଥର ଆଜ୍ଞା ନନ୍ଦିଘୋଷ ରଥ ରଙ୍ଗ ହଉଛି ଲାଲ ଆଉ ହଳଦିଆ। ତ ତା ତାପରେ ମହାପ୍ର ବଳ ଠାକୁର ବଳଭଦ୍ରଙ୍କ ରଥ ଲାଲ ଓ ସବୁଜ। ଦର୍ପଦଳନ ରଥର ରଙ୍ଗ ହଉଛି ଲାଲ ଏବଂ କଳା। ତା ତାପରେ ରଥଯାତ୍ରାର ଆମର ରଥଯାତ୍ରା ପୂର୍ବରୁ ଏବଂ ପରେ ଅନେକ ଗୁଡିଏ ପର୍ବ ପାଳନ କରାଯାଏ। ଯେମିତି କିି ସ୍ନାନ ପୂର୍ଣ୍ଣିମା ଯୋଉଟା କି ଆମର ଗଲା ଏବେ ତାପରେ ଅନନବସର ଗୋଟେ ପର୍ବ ନବ ଯୌବନ ଦର୍ଶନ ଗୋଟେ ପର୍ବ ରଥ ଯାତ୍ରା ଗୋଟେ ହେରା ପଞ୍ଚମୀ ଗୋଟେ ବାହୁଳା ଯାତ୍ରା ଗୋଟେ ସୁନାବେେଶ ଗୋଟେ ଅଧରପଣା ଗୋଟେ ଆଉ ସବୁ ଶେଷରେ ହଉଛି ଆମର ନୀଳାଦ୍ରି ବିଜେ। ଆଉ ରଥଯାତ୍ରା ବେଳେ ଆମର ଗଜପତି ମହାରାଜ ପୁରୀର ସେ ଗୋଟେ ପର୍ବ ପାଳନ କରନ୍ତି ଯୋଉଟାକୁ ଆମେ କହୁଛୁ ଛେରା ପହଁରା ଯୋଉଟା କିଛି ସୁନାର ଝାଡୁରେ ରଥ ସଫା କରନ୍ତି ଏହା ସମସ୍ତେ ଭଗବାନଙ୍କ ସେବକ ବୋଲି ବା ତ ଦେଇଥାଏ ତାପରେ ଆମେ ଯ ଦେଖିବା ରଥଯାତ୍ରାର ମହତ୍ଵ କଣ ନା ଜା ତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ସମସ୍ତଙ୍କୁ ଦର୍ଶନର ସୁଯୋଗ ମିଳେ ବିଶ୍ଵର ଗୋଟିଏ ଠାକୁ କୁର ଯିଏ କିି ନିଜ ଭକ୍ତଙ୍କୁ ଦେଖା କରିବାକୁ ମନ୍ଦିରରୁ ବାହାରକୁ ଆସନ୍ତି
ହଁ
ସ
ହଁ ଆମ ବାର ମାସରେ ତ ତେର ପର୍ବ ସବୁବେଳେ ଆମ ଓଡିଶାରେ ପର୍ବପର୍ବାଣିୀ ଲାଗି ରହିଥାଏ। ପିଠା ପଣା ବି ହୁଏ ସବୁ ପର୍ବରେ ଆଉ ଏମିତି ସବୁ ଚାଲିଥାଏ ଆଉ
ଯେମିତି ରଜରେ ଆମର ସବୁ ଘରେ ଘରେ ପିଠା ହୁଏ ପୋଡ ପିଠା ଆରିସା ପିଠା ମଣ୍ଡା ପିଠା
ହଁ ହଁ ରଜରେ ବେସିକାଲି ପୋଡ ପିଠା ସମସ୍ତଙ୍କ ଘରେ ହୁଏ
କାକେରା ପିଠା ଆରେସା ପିଠା ସବୁ ହୁଏ
ଆଜ୍ଞା ଯେମିତି ଆମର ଦୀପାବଳିରେ ଆମେ ଯୋଉ ପିମ୍ପେଇଟାକୁ ସେଥିରେ ବି ବହୁତ ଗୁଡିଏ
ହଁ ଦୀପ ପାବଳି ରେ ଆମର ପିମ୍ପେଇ ଡକାଯାଏ ପିମ୍ପେଇ ରେ ପୂର୍ବ ପୁରୁଷ ମାନଙ୍କୁ ଡକାଯାଏ। ସେଥିରେ ଆଉ ସେଥିରେ ଗୋଟା ଢଗ କୁହାଯାଏ। ଏ ବଡ ବଡୁଆ ହୋ ଅନ୍ଧାରରେ ଆସ ଆଲୁରେ ଯାଅ କୁହାଯାଏ। ସେତିରେ ତାପରେ ବାଇଶ ପାହାଚରେ ଗଡ ଗୋଡଉଥାଉ ହଁ କ ସବୁ ଏମିତି ସବୁ ଓଡ଼ିଆ ମାନଙ୍କର ଥାଏ ଆଉ ତାପରେ ତମ ଘରେ ସମସ୍ତେ କଣ କରୁଛନ୍ତି।
ହରେ ଖିଆ ପିଆ ଚାଲିଛି ଆଉ ଏଇ ସବୁ ଜିନିଷ
ହଁ ଆଉ ରୋଷେଇରେ କଣ ହେଇଥିଲା ଆଜି?
ହଉ ଏ ଭାତ ଡାଲି ଏ ଭଜା ଶାଗ ଆଳୁ ଭର ତ ବ ଛ ଏଇ ସବୁ
ହଁ
ହଁ
ଆଳୁ ଭର୍ତ୍ତା ବଢିଚୁରା ତ ଓଡ଼ିଆ ମାନଙ୍କର ପଖାଳ ସାଙ୍ଗେରେ ବହୁତ ପ୍ରିୟ ଖାଦ୍ୟ ଆଉ ସମସ୍ତେ ସେଇଆକୁ ଖାଆନ୍ତି ସବୁବେଳେ ଆଉ
ହଁ
ହଁ
ତମେ ପୁଲିଆ କୁଆଡେ କଣ ଯାଇଛ ରଜରେ
କଣ କହିଲୁ?
ମୁଁ କହିଲି ବୁଲିି ଆଉ କୋଉଠିକି ଯାଇଛ ରଜରେ ବୁଲାବୁଲି?
ରଜରେ ବୁଲିବାକୁ ଯାଇଥିଲୁ ଆମର ନେମାଳ ଯାଇଥିଲୁ ଅଚ୍ୟୁତାନନ୍ଦଙ୍କ ପୀଠ। ତାପରେ ଯାଇଥିଲୁ ସୋମନାଥ ଶିବ ଠାକୁରଙ୍କୁ ଦର୍ଶନ କଲୁ। ହଁ ତାପରେ ଝୁଲଣି ଖେଳି ଲଗା ହେଇଥିଲା ଖେଳିଲୁ। ତାପରେ ବୁଲିକି ଘରକୁ ଆସିଲୁ ଗୁ ଗୁପଚୁପ୍ ବି ଖାଇଲୁ ଆଉ ତାପରେ ଘରକୁ ଆସିଲୁ ଗୁପଚୁପ୍ ଖାଇକି ଆଉ। ରଜ ତିନି ଦିନ ଯାକ ବୁଲିଛୁ। ହଁ ଗାଁ ରେ ତ ରଜ ପର୍ବ ଅଧିକ ପାଳନ ହୁଏ। ଆଉ ଆମର ରଜ ମଉଜ ବି ହୁଏ ଆମ ଗାଁ ରେ। ପିଲାମାନେେ ଛୋଟ ଛୋଟ ପିଲାମାନେ ସବୁ। ଭାଗ ନିଅନ୍ତି ଖେଳରେ ନାଚରେ ସବୁ ଭାଗ ନିଅନ୍ତି ଖେଳନ୍ତି। ଆମେ ବି ଦେଖିବାକୁ ଯାଉ। ଏଇ ସବୁ କରାଯାଏ ରଜରେ ଆଉ।
ରଜ ପର୍ବ ତ ଓଡିଶାର କହିବାକୁ ଗଲେ।
ହଁ ରଜରେ ସବୁ ସମସ୍ତଙ୍କର।
ମୁଁ ଅନ୍ୟବ ରାଜ୍ୟରେ ନାହିଁ। ନୂଆ ଡ୍ରେସ୍ ହୁଏ ନୂତନ ବସ୍ତ୍ର ସମସ୍ତଙ୍କ ପାଇଁ ହୁଏ।
ହଁ ସମସ୍ତଙ୍କର ନୂଆ ଡ୍ରେସ ପିନ୍ଧନ୍ତି ସମସ୍ତେ। ପୁଅ ଝିଅ ସମସ୍ତେ ନୂଆ ଡ୍ରେସ୍ ପିନ୍ଧନ୍ତି ଆଉ ଆଗକୁ ଆସୁଛି ରାକ୍ଷୀ ରାକ୍ଷୀ ପୂର୍ଣ୍ଣିମା ଆଉ ଭଉଣୀ ମାନେ ସବୁ ଭାଇ ହାତରେ ରାକ୍ଷୀ ବାନ୍ଧିବେ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
ଆଉ। ହ ବଡ ଭାଇମାନେ ସବୁ। ଭଉଣୀ ମାନଙ୍କୁ ସବୁ ଉପହାର ଦିଅନ୍ତି ରାକ୍ଷୀ ବାନ୍ଧନ୍ତି ବୋଲି। ହୁଁ ଆଉ। ଏମିତି ସବୁ କରାଯାଏ ରାକ୍ଷୀ ପୁନୀରେ ମଧ୍ୟ ପିଠା ପଣା ହୁଏ ଚକୁଳି ପିଠା ସବୁ ହୁଏ। ଛେନା ନଡିଆ ପୁର ହୁଏ ଖାଆନ୍ତି ଆଉ। ଗାଈ ଗୋରୁ ମାନଙ୍କ ଠାଇ ବି ରାକ୍ଷୀ ବନ୍ଧାଯାଏ ତାଙ୍କୁ ପୂଜା।
ସେଦିନ ହଉଛି ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ତ ସେଥିପାଇଁ ବଳଭଦ୍ରଙ୍କ ସେଥିପାଇଁ ସେଦିନ ରାକ୍ଷୀ ପାଳନ କରାଯାଏ।
ହଁ।
ଆଜ୍ଞା। ।
ଆଉ ଏଇଟା ତ ବର୍ଷା ଦିନ ଚାଲିଛି ସିଆଡେ ବର୍ଷା ହଉଛି।
ବର୍ଷା ଆଜି ସକାଳେ ହେଇଥିଲା ରାତିରୁ ହଉଛି ତାପରେ ସକାଳ ଯାଏ ବି ହେଇଛି। ।
ତାପରେ। ଆଉ ବର୍ଷାରେ ତମ ବାରିରେ କଣ ସବୁ ଫସଲ ଲାଗିଛି।
ଫସଲ ହଁ ଲାଗିଛି ଜାଣିନି ବଟ୍ ଲାଗିଛି ବହୁତ ଗୁଡା।
ଆମ ବାରିରେ ସବୁ ଲାଗିଛି କଖାରୁ କାକୁଡି କୁକୁଡ଼ି ଜହ୍ନି ଭେଣ୍ଡି ଏସବୁ ଲାଗିଛି ବାରିରେ ଆଉ। ସବୁଜ ପନିପରିବା ଲାଗିଛି ଆଉ।
ସବୁଜ ପନିପରିବା। ଆଜି କାଲି ଯୋଉ ମାର୍କେଟରେ ଯୋଉ ମିଳୁଛି ବଜାର ବଜାର ଗୁଡିକ। ଯୋଉ ମିଳୁଛି କେମି ରସାୟନ। ପରିବା ଗୁଡାକଯୋଉଡା କି ଦେହ ପାଇଁ ବହୁତ ହାନିକାରକ
ହଁ ଆଉ ତୁ ଯୋଉ ଆପ ଖୋଲିଲୁ ଏଇ ଯୋଉ ଆପ୍ ଟା ଖୋଲିଲୁ ଯୋଉ ତୋର କାମ ଆସିଲାଣି
ଆସିଛି ବା ହୁଁ
ହୁଁ କୋଉ ଦିନ କୋଉ ଦିନ ଆଇଲା ନାଇଁ ନାଇଁ ଇଏ କାମ ନ ଆଇଲେ ବି କଲ ହେଇପାରିବ
ଓ ତମର କଲ ଆସି ତମର ଆସିଛି
ହଁ ମୋର ମୋର କାମ ଆସିନି ମୁଁ ଖାଲି ଏମିତି ନର୍ମାଲି କଲରେ ଖାଲି କଥା ହଉଛି ହେଲା କାମ ନ ଆଇଲେ ବି ଏମିତି କଲରେ କଥା ହେଇପାରିବୁ ହଁ କାମ ଆସିନି ବା ହଁ ମୁଁ ବି କରିପାରିବି ତୁ ବି କରିପାରିବୁ
ହଁ ହଁ
ହେଲା କାମ ଆସିଲେ ତାପରେ ସେ ନାଇଁ କାମ ଆସିନି ବା କାଲି ଦେଖୁଥିଲି ହଁ